ହ୍ୟାଲୋ କଅଁ କରୁଛନ୍ତି ହଁ ଶୁଭାଯାଉଛି କଣ କରୁଛନ୍ତି?
ସେ ନାଇଁ ବସ୍ତୁ ବାହାରେ ତ ଗରମ କେମିତି ଚାଲିଛି ଆପଣ ଜାଣିବେ ଓଡିଶାରେ ପଇଁଚାଳିଶ ଡିଗ୍ରୀ ଉପରେ ତାପମାତ୍ରା ରହୁଛି।
ହଁ, ହଁ ଆଉ ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି, ଆପଣ କଣ କରନ୍ତି?
ଆଚ୍ଛା। ଆ ମୁଁ ଅଛି ରୋଷେଇ କରୁଚି ଏବେ
ନା ଆପଣ କଣ କରନ୍ତି ମାନେ ପ୍ରଫେସନ୍?
ହଁ ପ୍ରଫେସନ୍ ମୁଁ ଚାକିରି କରୁଛି।
ଆଜ୍ଞା କୋଉ ଜାଗାରେ କରୁଥିଲେ?
ହଁ ମୁଁ ଲେକ୍ଚର୍ ଅଛି।
ଆଜ୍ଞା ବହୁତ ଭଲ।
ହୁଁ। ଆଉ ଏବେ ତ ସବୁ ସ୍କୁ କଲେଜ୍ ଖୋଲିଗଲାଣି। ଆଉ
ମୁଁ ଗୋଟେ ରିସେ ଏବେ ଗୋଟେ ନ୍ୟୁଜ୍ ଦେଖୁଥିଲି କୋଡିଏ ତାରିଖରେ କହୁଥିଲା କଲେ ସ୍କୁଲ ଖୋଲିବ ବୋଲି। କିଛି ସେମିତି କିଛି ବଢ଼ା ହେଇଛି କି ଛୁଟିଟାକୁ?
ନାଇଁ ନାଇଁ ଯଉଁ ଯଉଁ ଅଞ୍ଚଳରେ ଟିକେ ତାପମାତ୍ରା ଅଧିକ ରହୁଛି। ସେଇ ଅଞ୍ଚଳରେ ସେଇ ଅଞ୍ଚଳର ଜିଲ୍ଲାପାଳ ଯଦି କହିବେ ତାହଲେ ସେଇଟା ଏକ୍ସଟେଣ୍ଡ ହେବ ନହେଲେ ହେବନି।
ଆଜ୍ଞା ବହୁତ ଭଲ।
ହୁଁ ଆଉ ଆପଣ କ ଣ କରୁଥିଲେ?
ମୁଁ ଷ୍ଟୁଡେଣ୍ଟ ଅଛି।
ଆଚ୍ଛା ହଁ ଆଉ ଖା-ଖାଇବା ପିଇବା ସରିଲାଣି?
ନାଇଁ ନାଇଁ ଏବେ ନାଇଁ ଆଜି ଆକଚୁଆଲି ମନ୍ଦିରରେ ଆମର ପ୍ରସାଦ ସେବନ ଚାଲିଛି। ତ ଆଉ ଟିକେ ପରେ ଆମେ ଯିବୁ।
ଆଚ୍ଛା ଆଉ ଉଁ ମନ୍ଦିରର ଭୋଗ ତ ଆଜି ଭଲ ଦିନରେ ଆଉ ଶୀତଳଷଷ୍ଠୀ କାଲି ଅଛି ଆଜି ହଁ ଭଲ ପର୍ବରେ ମ
ଆଜ୍ଞାବା ଶିବ ବିବାହ କଣ ଚାଲିଛି ମନ୍ଦିରରେ ସେଇଥିପାଇଁ ପ୍ରସାଦ ଯାଉଛି ଗାଁ ଯାକୁ। ଏଇ ପ୍ରସଦୁର ମହାପ୍ରସାଦ ମହାପ୍ରସାଦ ଆପଣ କେତେବେଳେ ଖାଇଛନ୍ତି?
ହଁ ହଁ ମୁଁ ଖାଇଛି ମହାପ୍ରସାଦ ଖାଇଛି, ମୁଁ ତ ଏବେ ଯାଇଥିଲି ଏବେ କିଛି ଦିନ ପୂର୍ବରୁ ହିଁ ମୁଁ ଯାଇଥିଲି ଜଗନ୍ନାଥ ମନ୍ଦିର ଯାଇଥିଲି। ଅ ସେଦିନ ବହୁତ ମାନେ ବହୁତ ଅସୁବିଧା ହେଲା କହିବାକୁ ଗଲେ କଣ ହେଲା ନା ଆମେ ଅ ସେ ପ୍ରାୟତଃ ସେ ବାରଟା ଘଣ୍ଟରେ ପହଞ୍ଚିଲୁ। ତା ପରେ ଆମେ ତିନି ଘଣ୍ଟା ୱେଟ୍ କଲୁ କିନ୍ତୁ ସେଦିନ ଏଇ ଯୋଉ ଜଗନ୍ନାଥ ମନ୍ଦିରର ପଣ୍ଡା ଆଉ ପୋଲିସ୍ ସେମିତି କଣ ଝଗଡା ହେଇକି ସନ୍ଧ୍ୟା ଛଅଟା ଯାଇଏ ଅପେକ୍ଷା କରିକି ବି ମହାପ୍ରସାଦ ମିଳିଲାନି, ତାପରେ ମନ ଦୁଃଖରେ ଫେରିକି ଆସିଲୁ ପୁଣି ତା ପରଦିନ ମିଳିଗଲା ମହାପ୍ରସାଦ ଆଉ ଯାହା ଭାଗ୍ୟରେ ଥାଏ ଆଉ। ସେଇଦିନ ଆମ ଭାଗ୍ୟରେ ନଥିଲା ଆପଣ ଖାଇଛନ୍ତି ମହାପ୍ରସାଦ?
ହଁ ମୁଁ ବହୁତ ଥର ଯାଇଛି ବହୁତ ଥର ବି ଖାଇଛି, ଏବେ ମୁଁ ଆଉ ଥରେ ବି ପ୍ଲାନିଂ କରିଛି ଆଉ ଥରେ ଏବେ ଏକୋଇଶି ବାଇଶି ତାରିଖରେ ଯିବା ପାଇଁ ପୁରୀ।
ଆଚ୍ଛା ବହୁତ ଭଲ। ଯାଆନ୍ତୁ ଆଉ ମଜାମସ୍ତି କରନ୍ତୁ। ଆଉ ଜଗାଙ୍କର ତ ଡାକନ ଆସିଲେ କେହି ଯାଇପାରିବେନି ତାଙ୍କ ପାଖକୁ ଜଗାଙ୍କ ଇଚ୍ଛା ହେଲେ ହିଁ ସମସ୍ତେ ହଁ ସେଇୟା ହଁ ଜଗା ନଚହିଁବା ଯାଇଁ କେହି ତାଙ୍କ ପାଖକୁ ଯାଇପାରିବେନି।
ଆପଣଙ୍କ ଘର କୋଉ ଡିଷ୍ଟ୍ରିକ୍ଟ କୋଉ ଜିଲ୍ଲାରେ?
ଆମ ଘର ହେଉଛି ହ୍ୟାଲୋ।
ହଁ ସୁଭାଯାଉଛି ଆଜ୍ଞା ସୁଭାଯାଉଛି ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କର ହ୍ୟାଲୋ ସୁବାଯାଉଛି
ହଁ ହଁ ଶୁଭା
ଆଜ୍ଞା।
ହଁ ଆପଣ ପଢ଼ାପଢ଼ି କେମିତି କରୁଛନ୍ତି?
ପଢା ପଢି ଚାଲିଛି ତା ସହିତ ବି ପିଲାମାନଙ୍କୁ ପ୍ରଶିକ୍ଷଣ ବି ଦଉଛୁ। ସେନାବାହିନୀ
ଆଚ୍ଛା। ଆଚ୍ଛା ବହୁତ ଭଲ କଥା ଏଇଟା ବହୁତ ଗର୍ବର କଥା।
ଆପଣ ଯୋଉ ଅଞ୍ଚଳରେ ଅଛନ୍ତି ସେଥିରେ କୋଉ ପର୍ବପର୍ବାଣି ବହୁତ ପ୍ରସିଦ୍ଧ।
ଆମର ଏପଟ ଏପଟେ ରଜ ପର୍ବ ଏବେ ତ ରଜ ଗଲା ଆମର ବହୁତ ପିଠ ପିଠାପଣା ହେଇଥିଲା ମାନେ ଏବେ ଯାଇଏଁ ବି ସେ ପିଠାଗୁଡ଼ାକ ଅଛି ଆମେ ଫ୍ରିଜରେ ରଖି ରଖି ଖାଉଛୁ ପୋଡ଼ପିଠା। ଆଉ ଖିରି ପରା ହଁ ସେଇଆ।
ତେବେ ଆପଣର
ଆଉ ହଁ ରଜ ପାଳନ କଲୁ ଆଉ ଆମର ତ ଓଡ଼ିଶାଟା ସାରା ବାର ମାସରେ ତେର ପର୍ବ।
ହଁ ଏବେ ଆଗକୁ ରଥଯାତ୍ରା ପଳେଇ ଆସୁଛି ପୁଣି।
ହଁ ପୁଣି ଆଗକୁ ରଥଯାତ୍ରା ଆସୁଛି ପୁଣି ସବୁଆଡେ ରଥ ତିଆରି କାମ ବି ଆରମ୍ଭ ହେଇଗଲାଣି ଆପଣ ଦେଖୁ ଦେଖଥିବେ ସବୁପଟେ ତ ରଥ ତିଆରି କାର୍ଯ୍ୟ ଆରମ୍ଭ ହୋଇଗଲାଣି ପୁଣି ବର୍ଷା ରଥ ଯାତ୍ରା ହେଲେ ବର୍ଷା ତ ନିହାତି ହବ ଆଉ ଟିକେ ଗରମରୁ ବି ତ୍ରାହିଁ ମିଳିବ ତାପମାତ୍ରାରେ ବି ହ୍ରାସ ହେବ।
ଓଡିଶାରେ ନାଇଁ ଆଜ୍ଞା ବହୁତ ଜାଗାରେ ସବୁ ଜାଗାରେ ସେ ଛାତ୍ର ଷ୍ଟାର୍ଟ ହେଲାଣି ବି ବିଦେଶରେ ବି ଷ୍ଟାର୍ଟ ହେଇଗଲାଣି ଆମେରିକା ଏଇ ଇଟାଲୀ ସବୁ ଦେଶରେ ଷ୍ଟାର୍ଟ ହେଇଗଲାଣି ରଥ ରଥ ତିଆରି କାମ ସେମାନେ ବି ଆମର ସଂସ୍କୃତି ପରମ୍ପରାକୁ ନିଜର ସଂସ୍କୃତି ଭାବେ ଚଲେଇଛନ୍ତି।
ହଁ ଏଇଠୁ ଯୋଉମାନେ ଆ ଏଇଠୁ ଯୋଉମାନେ ଯାଉଛନ୍ତି ସେଇପଟ ଏରିଆରେ ଏକ ତାଙ୍କର ଅ ଚାକିରି ପାଇଁ ହଉ କିମ୍ବା କିଛି ସେ ତାଙ୍କର ନିଜ ପରମ୍ପରା ଟାକୁ ବଜାୟ ରଖିଛନ୍ତି ସେଇଠି ମଧ୍ୟ ଆଉ
ନାଇ କେବଳ ଆମରି ଆମରି ଦେଶୀ ଲୋକମାନେ ବି ନୁହଁ ସବୁ ବିଦେଶୀ ଲୋକମାନେ ବି ସେ
ହଁ ବିଦେଶୀ ଲୋକମାନେ ବି ଏଇ ସଂସ୍କୃତିକୁ ଆପଣେଇଲେଣି ଧୀରେ ଧୀରେ ଆଉ
ହଁ ସେ ସେଇଟା କେମିତି ପସିବଲ ହେଲା କିସେମାନେ ଆମକୁ ଦେଖିଦେଇକି। ଆମର ଯୋଉମାନେ ସେଠି ବାହାରେ ଚାକିରି କରୁଛନ୍ତି କଣ କରୁଛନ୍ତି ସେମାନଙ୍କୁ ଦେଖିଦେଇକି ଏମିତି
ହଁ ହଁ ସେ ସେମିତି ଆରମ୍ଭ କରିଦେଇଛନ୍ତି। ହଁ ଆଉ ତାହେଲେ ଆଜି ସକାଳେ କଣ ଖାଇଥିଲେ?
ଆଜି ମୁଁ ଆଜ୍ଞା ଫେରିଲି ଡେରାଡୁନୁ ରୁ ଆଜି ମୁଁ ସକାଳେ ଫେରିଲି
ଜେରା ନୁଟ ସକାଳେ
ଗୋଟେ ଇଣ୍ଟରଭ୍ୟୁ ଥିଲା ଗୋଟେ ପରୀକ୍ଷା ଥିଲା ଯାଇଥିଲି ତ ମୁ ଆଜି ସକାଳେ ଫେରିଲି। ସକାଳେ ଫେରିଲା ପରେ ଶୋଇ ପଢଥିଲି ଶୋଇ ପଡିଲି ପଢିଲି ଉଠିଲି ଏକା ଥରେ ସାଢେ ଛଅଟା ବେଳକୁ ସନ୍ଧ୍ୟା ସାଢେ ଛଅ
ହଁ ହଁ
ବହୁତ ବାଧା ବାଧା ଲାଗୁଥିଲା ପାଣି ପିଇକି ଆରାମସେ ଶୋଇ ପଡିଥିଲି।
ଆଚ୍ଛା ହଉ ଦେହ ପା ଭଲ ଅଛି ତ?
ଆଜ୍ଞା ଭଲ ଅଛି।
ହଁ ନହେଲେ ପୁଣି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଅ -ଟ୍ରାଭେଲ କରିକି ଆସିବେ ପୁଣି ଭୋଗ ଖାଇବେ ଭୋଗଟା ମାନେ ନିହାତି ଅରୁଆ ଅରୁଆ ଟା ସମସ୍ତଙ୍କ ଦେହରେ ଯାଇନି ଗ୍ୟାସ୍ ଫ୍ୟାସ୍ ହେଇଯାଏ ସେଇଥିପାଇଁ ପଚାରିଲି ଦେହ ପା ଭଲ ରହୁଛି ନା ନାଇଁ ନା ଗ୍ୟା ଠିକ୍ ପ୍ରୋବ୍ଲେମ୍ କିଛି ଅଛି ଆପଣଙ୍କର।
ନାଇଁ ନାଇଁ ସେମିତି କିଛି ନାହିଁ।
ହଁ ପ୍ରୋବ୍ଲେମ ନାହିଁ ନା ଭଲ। ଆଉ ରନ୍ଧାରନ୍ଧି ଆପଣ କରିଆସେ? ଆଚ୍ଛା ହଁ ମୁଁ କହିଲି ରୋଷେଇ କରି ଆସେ ଆପଣଙ୍କୁ?
ନାଇଁ ନାଇଁ ମାମା ରୋଷେଇ କରିବେ। ମାମା ରୋଷେଇ କରି ନାଚ ତ ପ୍ରସାଦ ଅଛ କାଲି ଡକି ରୋଷେଇ ଷ୍ଟାର୍ଟ ହବ
ହଁ ଆଚ୍ଛା ନା ମୁଁ ଆ ମୁକୁ ପଚାରୁଛି ଆପଣଙ୍କୁ କିଛି ଆସେନା ନାହିଁ ରୋଷେଇ
ମତେ ସେମିତି କିଛି ଆସେ ନାହିଁ।
ହଁ କିଛି ଆସେନି ଆଚ୍ଛା ମାନେ ରୋଷେଇ ସି ଖିବା କଥା କାହିଁକିନା ଆଜି ତୁମେ ଗୋଟେ ଜାଗାରେ ଅଛ କାଲି ତମର କ୍ୟାରିଅର ପାଇଁ ଆଉ ଗୋଟେ ଜାଗାକୁ ଯାଇପାରିବ ଯିବ ତ ତେଣୁକରି ରୋଷେଇ ଯଦି ଶିଖିନଥିବ ତାହେଲେ ସିଏ ବି ଗୋଟେ ଅସୁବିଧା ମାନେ ତମେ ଫେସ୍ କରିବ। ସେ ତେଣୁକରି ଟିକେ ଟିକେ ଶିଖିଥାଅ। ବେଶୀ ନାଇଁ ନର୍ମାଲ ଭାତ ଡାଲି
ହଁ।
ହଁ। ହଁ ଯେମିତି ହେଲେ କରିବାକୁ ପଡ଼ିବ। ତେଣୁ କରି ଏବେ ଟିକେ ଟିକେ ଶିଖିଯାଓ ମମିଙ୍କ ଠାରୁ। ଆଉ ଯେମିତି ଭାତ ଡାଲି ନର୍ମାଲ ଜିନିଷ ବେଶୀ କିଛି ପିଠାପଣା ଏମତି ନୁହଁ। ଯେତେବେଳେ ଘରଠୁ ଦୂରରେ ଯିବ
ଆପଣଙ୍କର ସେପଟେ ଜାମ୍ମୁକୋଳି ଆସିଲାଣି? ହ୍ୟାଲୋ। ହାଲୋ। ହାଲୋ। ଆଜ୍ଞା ଶୁବା ଯାଉଚି?
ହଁ ହଁ ମୋତେ ତ ଶୁଭା ଯାଉଚି। ଆପଣଙ୍କୁ ଶୁଭା ଯାଉଚି?
ନାଇଁ ଶୁବା ଯାଉନଥିଲା ଏବେ, ଏବେ ଶୁବା ଗଲା।
ଏବେ ଶୁବା ଗଲା ଆଚ୍ଛା। ଟିକେ ନେଟୱାର୍କ ବୋଧେ ପ୍ରୋବ୍ଲେମ୍ ରହୁଚି ସେଥିପାଇଁ ଶୁବାଯାଉନି ଆଉ। ଆଉ ଆମ୍ ଘରେ ସବୁ ଠିକ୍ ଅଛନ୍ତି ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଦେହ ପା ସମସ୍ତଙ୍କର ଭଲ ଅଛି ନା? ହଁ ଆମ ଘରେ ବି ସମସ୍ ଭଲ ଅଛନ୍ତି। ହାଲୋ।
ଆଉ ଆପଣଙ୍କ ଏପଟେ ଜାମ୍ମୁ କୋଳି ପଳେଇ ଆସିଲାଣି?
ଖଜୁରୀ କୋଳି। ଆଉ ଆପଣଙ୍କର?
କଣ କହିଲେ?
ହାଲୋ। ମୁଁ କହିଲି ଆପଣଙ୍କର ଜାମୁକୋଳି ଖଜୁରୀ କୋଳି ଆସିଲାଣି?
ଜାମ୍ମୁ କୋଳି ଆସିଲାଣି ଭାରି।
ଆଉ ପଇସା କେତେ ଅଛି କେତେ ଅଛି?
ନା ସେମିତି ପଇସା ନାଇଁ। ଆମେ ଆମ ଘର ପଇସା ସେମିତି କିଛି ନାହିଁ ଆଜ୍ଞା। ଆମର ଏଇପଟେ ବହୁତ ଗଛ ଅଛି ଜାମୁ କୋଳି ଗୋଟେ ବଗିଚା ଟାଇପ୍ ର ଅଛି। ଗୋଟେ ନଦୀ ସାଇଡ୍ ରେ।
ଓ ଆଚ୍ଛା ଆଚ୍ଛା। ହଁ ହଁ ସେ ହଁ ହଁ। ଆଚ୍ଛା ନାଇଁ ଆମର ଏପଟେ ବି ଗଛ ଅଛି। କିନ୍ତୁ ଯେହେତୁ ଟିକେ ସହରା ଅଞ୍ଚଳଟା ତେଣୁକରି ଗାଁ ଲୋକମାନେ ସବୁ ନେଇକି ଆସିକି ଏଇଠି ବିକ୍ରି କରୁଚନ୍ତି। ବହୁତ ବଢ଼ିଆ ଟେଷ୍ଟ
ମାର୍କେଟ ରେ ତ ବିକ୍ରି ହଉଚି ପନ୍ଦର ଟଙ୍କାରେ କଣ ପନ୍ଦର ଟଙ୍କାରେ ଗୋଟେ ଜରି। ପ୍ୟାକେଟ୍ ଏମିତି ବିକ୍ରି ହଉଚି।
ଆଚ୍ଛା ଏମତି ହାଫ୍ କେଜି ୱାନ୍ କେଜି ଏଇ ଭଳିଆ ଆଉ।
ଆଜ୍ଞା।
ହୁଁ। ଆଉ ମୁଁ ତ ଏବେ ବାହାରୁଥିଲି ରୁଟି ଟିକେ କରିବା ପାଇଁ
ଆଜ୍ଞା।
ତମକୁ ରୁଟି କରିଆସେ?
ରୁଟି କଣ ନର୍ମାଲ ତ ଅଟା ଟା ଅଟା ବନେଇକି ତାପରେ ପ ପଲମରେ ରଖିଥିଲେ ରୁଟି ହେଇଗଲା ଆଉ ସେ ବି ଆସେନି ବେଲି ଆସେନି।
ଆ କୋଉଥିରେ ରଖିଦେଲେ ରୁଟି ହେଇଯିବ?
ପଲମ ପଲମ।
ପଲମରେ ରଖିଦେଲେ ରୁଟି ହେଇଯିବ। ନାଇଁ ଅଟାକୁ ଫାଷ୍ଟ ମାନେ ଭଲରେ ଟିକେ ଟିକେ ଟିକେ କମ କମ ଲୁଣ ଆଉ ଟିକେ କମ କମ କମ କମ ପାଣି ଦେଇକି ଭଲରେ ଦଳାଯାଏ। ତାପରେ ପୁଣି ତାକୁ କିଛି ଟାଇମ ଯାଏ ଘୋଡେଇକି ରଖାଯାଏ ତାପରେ ପୁଣି ତାକୁ ଆଉ ଟିକେ ଶୁଖା ଅଟା ଆଣିକି ତାହିଁରେ ବୁଡେଇକି ତାକୁ ମାନେ ବେଲା ଯାଏ ପୁରା ଗୋଲରେ। ପୁରା ଗୋଲ ଟିକିଏ ଏପଟ ସେପଟ ହେଲେ ବି ଚଳିବ। ତାପରେ ତାକୁ ତାୱା ତାତିଲେ ତାହିଁରେ ପକାଯାଏ ତାକୁ ଓଲଟାଯାଏ। ତାପରେ ପୁଣି ତାକୁ ରୁଟି ସେକା ଦେଖିଛନ୍ତି?
ଆଜ୍ଞା ଆଜ୍ଞା ଦେଖିଛି।
ଖାଲି ହଁ ରୁଟି ସେକାରେ ସେକାଯାଏ ଟିକେ ଟିକେ ଶିଖିଥାନ୍ତୁ କାହିଁକିନା? ଆପଣଙ୍କ ଭବିଷ୍ୟତରେ ନିହାତି କାମ ଦେବ ସେଇ ଜିନିଷ।
ଆପଣଙ୍କ ସହିତ କଥା ହେବା ପାଇଁ କଥା ହେଇକି ସତରେ ବହୁତ ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।